ହାଲୋ
କରୁଛୁ କଣ?
ଜାମୁ କୋଳି ଖାଉଛି।
କିଣିିକି।
ଆଉ ଆମ ଗଛ ହଣା ହେଇଯାଇଛି ଆଉ କିଣିକି ଖାଇବୁନୁ ଆଉ କଣ କରିବୁ। ସ୍କୁଲ ଟାଇମ ରେ ମନ ନ ଥିବ ଆମ ଘର ସାଇଡରେ ଗୋଟେ ଗଛ ନଥିଲା ଜାମୁ କୋଳି ଗଛ ବଡ ଗଛ। ମାଙ୍କଡ଼ ପାଇଁ ହଣା ହେଇଗଲା।
ଉୁଁ ହୁଁ କେତେ ଟଙ୍କା ଯାଇଥା
ମୁଁ ଜାଣିନି ବାପା ଯାଇକି ଏଇଖିଣା ଆଣିଛନ୍ତି। ଆଉ
କଣ ହେଇଛି କହନି ସେ ତାଙ୍କର ଏମିତି ଝଗଡା ହେଇଥିଲା।
ହୁଁ।
ଟିକେ କଥା ହଉଥିଲା ତା ସହିତ ସେଠୁ ସିଏ ମନା କଲା କି କହିଲା ତୁ କଁ ପାଇଁ ତା ସହିତ କଥା ହଉଛୁ ୟା ସହିତ କଥା ହଉଛୁ। ଏଠୁ ଇଏ କଣ କଲା ସେଟୁ ଆଉ ମାନେ କଣ ଛାଡିଦେଲା। ତାଙ୍କ ସହିତ କଥା ହବା।
କାହା ସହିତ କଥା ହଉଥିଲା ଆଉ ଆଉ ସାଙ୍ଗ ମାନଙ୍କ ସହିତ ଅଲଗା ସାଙ୍ଗ।
ନା ନାେ ଯୋଉ ଝିଅ ସହିତ କଥା ହଉଥିଲା ଇଏ।
ପନ୍ଦ ଛକା
ହଁ। ଯୋଉ ତାପରେ ସିଏ ଚଣ୍ଡିଖୋଲ ଛକ ଯିଏ ସିଏ ମନା କଲା କି ତା ସହିତ କଁ ପାଇଁ କଥା ହଉଚି ଇଏ ସିଏ ଏମତି କହିଲା। ର ଝଗଡା ହେଲା ଇଏ ଡ୍ରେସ ପେଣ୍ଟ ଠାରୁ ଆରମ୍ଭ କରି ସବୁ କିିଛି ଦେଇଛି।
ହଁ ହୁଁ।
ଚଣ୍ଡିଖୋଲକୁ ହେଲା।
ହୁଁ।
ଏଁ ସବୁ କିଛି ସବୁ ଯେତେବେଳେ କହିବ ଇଏ ସିଏ ସେଇଠୁ କଣ ସିଏ ଗୋଟେ ଝିଅକୁ ନେଇକି କୁଆଡ଼େ ଯାଇଥିଲା
ହୁଁ।
ସେଠୁ ଏମତି ଧରା ପଡି ଯାଇଥିଲା ତାପରେ ସିଏ ବି ଇଏ ପଇସା ଦେଇଥିଲା। ପିଣ୍ଟୁ ଆଇ
ହୁଁ ହୁଁ ହୁଁ।
ହୁଁ ତାକୁ ଦେଇଥିଲା ତାପରେ ସିଏ ତାର ଯାଇକି କଣ ଇଏ କରିକି ସେ ତାଙ୍କର ସଲ୍ଭ ହେଇଯାଇଥିଲା।
ହୁଁ।
ତାପରେ ତାଙ୍କର ଝଗଡା ଏମିତି ହେଲା ସେଠୁ ଦି ଜଣ ଯାଙ୍କ କଥା ହେଲେନି।
ହଁ
ତାପରେ କେହିତ କଥା ହଉନଥିଲେ ସେଠୁ ଏଇ କଥା ସବୁ କହୁଥିଲା।
ବଢ଼ିଆ ଆଉ ଭାଇ ଦୋନୋ ଭାଇ ଦୋନୋ ତବାହି।
ମୁଁ ତ ଜାଣିଥିଲି ସେ କୋଉ ଭଳିଆ ପିଲା ଫାଷ୍ଟରୁ ଯେତେବେଳେ ଆମ ଘରେ ରହୁଥିଲା।
ସେ ତମ ଘରେ ରହୁଥିଲା।
ହୁଁ। ଯେ ଆମଛୁ ଆମ ଘରୁ ଚୋରି କରିଥିଲା।
ସିଏ କରିଥିଲା।
ଚଣ୍ଡିଖୋଲ।
ହୁଁ ସିଏ କରୁଥିଲା ତୁ ମ ସ୍କୁଲ ଟାଇମ ରେ ଯୋଉ କହୁଥିଲୁ କି।
ହଁ। ସେ ଆସିକି ଆମ ଘରେ ଟିଭି ଦେଖେ।
ହୁଁ।
ଟିଭି ଦେଖେ ତା ବୋଉ କଣ ଭାଇ କଣ ସବୁ ସବୁ କିଛି।
ହୁଁ।
ଟିଭି ଦେଖନ୍ତି ଯୋଉ ଥରଟେ ନଥିଲି ସେ ଦେଖିଥିଲା। ଆମ ଏପଟ ଘରେ ମୋରୋ ଇଏ ଶୁଅନ୍ତି ହେଲା ପେଣ୍ଟେରେ ଥିଲା ପଇସା। ହଁ ଅଳ୍ପ ପଇସା ଥିଲା ତା ଦେହରୁ ନେଇଯାଇ ଚିନା କଣ କାଢିକି ଦୁଇଶ ଭଳିଆ।
ହୁଁ।
ଘରେ ଯେତୋବୋଳେ ଖୋଜା ହେଲା ହେଲା ପଇସା କିଏ ନେଇଚି ମତେ ପଚାରିଲେ ମୁଁ କହିଲି ନା ତ ମୁଁ ନେଇନି। ନେଇଥିଲେ ମୁଁ କହିଥାନ୍ତି ଲାଷ୍ଟକୁୁ ଜଣା ପଇଲା କଣ? ଫ୍ରି ଫାୟାର ଟପ ଅପ ମାରିବ ବୋଲି ସିଏ ସେଠୁ କଣ ତ ପଇସା ଟା ଜଣଙ୍କୁ ଦେଲା କାହାକୁ ନା ଉଁହୁଁ ଯୋଉ କଲେଜ୍ ଛକ
ହୁଁ।
ତାର ଜଣେ ସିଏ ଭାଇ।
ହୁଁ।
ହେଟୁ ମୁଁ ସେଇଠି ଥିଲି ସେଟୁ ଡାଉଟ କଲି ହେଲା। ତାପରେ ତାପରେ ଯୋଉ ଚଣ୍ଡିଖୋଲ ଛକର ଭାଇ ଯିଏ। ହେଲା ସେଠି ତାଙ୍କ ଘରେ ତାକୁ ପଚାରିଲେ ହେଲା ଇଏ ଠୁ ମନା କଲା କହିଲା ନା ମୁଁ ଘରୁ ତାକୁ ପଚାରିଲେ କିି କୋଉଠୁ ଆଇଁଲୁ ହେ ଇଏ ସେଠୁ ମନା କଲା କହିଲା ମୁଁ ଗୋଟେ ଜାଗା ରୁ ଆଇଁଲି ହେଲା।
ହୁଁ।
ମତେ ହେଟୁ ଡାଉଟ ହେଲା ମୁଁ ସେଠୁ ଆସିକି ଘରେ କହିଲି କି ମୁଁ ଏଇ କଥା ଏଇ କଥା ତାପରେ ସେଠୁ ଘରେ କହିଲେ ଛାଡେ ସେ ନେଲା ନେଲା କିଛି କହନା।
ହୁଁ।
ସେଟୁ ଉଁ ମୋଉଷା ଙ୍କୁ ମମି ଯାଇ ମୋଉଷାଙ୍କୁ କହିଲା। ଏ ତାପରେ ଏମିତି ସବୁ ହେଲା ଆଉ।
ମୁଁ ଶୁଣିଥିଲି ତୋ ନା ତୁ ଘରୁ ନିଜେ ଏମିତି କରିକି ଆଣିଥିଲୁ। ଗେଇ ଗେମ୍ ଖେଳିବା ପାଇଁ। ମୁଁ ଶୁଣିଥିଲି ଏ ଜିନିଷଟା କିନ୍ତୁ ତୋ ନାଁରେ ଶୁଣିଥିଲି ତା ନାଁରେ ନୁହଁ। ଭାବିଲି ସେ ନିଜ ଘରୁ କାହିଁକି ନିଜେ ନ କହିକି ଆଣିକି କାହିଁକି ଏମିତି କରିକି ଆଣିବ।
ହୁଁ ଏତିକି ଭରସା ମୋ ଘରେ ଅଛି। ଯଦି ମୁଁ ନେବି ମୋ ମମି କତୁରୁ ନେବି। ତାପରେ କହିବି କି ମମି ମୁଁ ଏଟା ନେଇକି ଏଇଟା କରିଚି।
ଆରେ ଭାଇ ନିଜ ଘରୁ ଜଣେ କାହିଁକି ଏମିତି ନବ ମୁଁ ଶୁଣିଥିଲି ଶୁଣିଲା ପରେ ମୁଁ ବି ଶ୍ୱାସ କଲିନି ନାମ ଏମିତି ହେଇ ନଥିବ ତାପରେ ବୋହୁତ ବୋହୁତ ଥର ଶୁଣଲି ଜିନିଷଟା ଏମିତି ଏମିତି ହୋଉଛି ଏମିତି ଏମିତି ସେ କରୁଚି ଉଁ ଭାଇ ଜଣ ଏତେ ତଳୁକୁ କେମିତି ଖସିଯିବ ଯେ ନି ରୁ ନିଜ ପଇସା ନିଜେ ଏମିତି କରିକି ଆଣିବ।
ସେୟା ପା। ହେ ତାଙ୍କ କଥା ଛାଡ଼ ମୁଁ ଜାଣିଚି ତାଙ୍କୁ ଭଲସେ। କିଏ କୋଉ ଭଳିଆ?
ସିଏ ନିଜେ ଆଣିକି ତୋ ନାଁରେ ପାରି କରିଦେଇଚି ଆଁ।
ମାନିବାକୁ ପଡିବ ପା ସେଇ ଭଳିଆ ପିଲାଙ୍କୁ।
ମୁଁ କିନ୍ତୁ ଶୁଣିଥିଲି ଏଇ କଥାଟା ଆଗୁରୁ।
ମୁଁ ପା କୋହୁଚି ଅଁ ଆମ ଘରେ ଯୋଉ ତିନିଟା କି ଚାରିଟା ମଣିଷ ଅଛନ୍ତି।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
କାହାକୁ ପଇସା ଦେବେନି ମତେ ଜଣେ ମୋଉସା ପଇସା ଦେବେ କି ତୁ ଏତିକି ର ଟଙ୍କା ରଖ। ମତେ ଚେକ୍ ଦେବେ କହିବେ ଯା ତୁ ଏତିିକି ଟଙ୍କା ନେଇକି ଆସେ। ମୋଉପରେ ଭରସା ରଖିବେ।
ସେଇଆ ତ କଥା। କାଲି ଆଉ ଗୋଟେ ଜିନିଷ ଜଣେ ଗେମ୍ ଖେଳିବା ପାଇଁ କ ପାଇଁ ଘରୁ ଏମିତି ପଇସା ଇଏ କରିକି ଆଣିବଜେ? ବେକାର କଥା ନୁହେଁ।
ଠିକ୍ ଆଉ ଗୋଟେ ଏଠିକାର ପିଲାଟି ଥିଲା। ତାଠାରୁ ବି ସେମିତି କଣ ଟଙ୍କା ନେଇଥିଲା ପଇସା ଭାଗ କରିକି। ଛଢେଇକି ମିଛ କଥା କହିକି।
ଭାଇରେ। ମୁଁ ଯୋଉଠି କମ୍ପ୍ୟୁଟର କରୁଥିଲି ସିଏ ବି ସେଇଠି କରୁଥିଲା। ସିଏ ତା ଭାଇ ବି ସେଇଠି କରୁଥିଲେ। ତା ମାମା ଆସି ଥରେ ଝଗଡ଼ା ନଗେଇଦେଲେ। କଣ ପାଇଁ ଝଗଡା ହେଇଥିଲା ତମୁଁ ଜାନି କିନ୍ତୁ ଝଗଡା ହେଇଥିଲା। ଏ ଯୋଉ ଅର୍ପିଟ ନା କଣ କମ୍ପ୍ୟୁଟର ଯୋଉ ଚଣ୍ଡୀ ମନ୍ଦିର ପାଖରେ। ସେ ସେଇ ରହୁନଥିଲେ କି ପୁଣି? ସେଇ ଝଗଡ଼ା ପୁରା ହେଇଥିଲା ଜୋରେ ଆସିଲି ସେ ମ୍ୟାମ୍ କହିଲେ ଏମତି ସେମିତି। ତାପରେ ମୁଁ ଗଲିନି ମତେ ସେଠି ଭଲ ଲାଗିଲାନି ସେଠି ବହୁତ ପୁଅ ପିଲା।
ହୁଁ କହୁଥିଲୁ।
ପୁଅ ପିଲା ତ ପୁଅ ପିଲା ଭାଇ ଛାଡେ ସେମାନେ ଏମିତି ହୁଅନ୍ତି ଯେମିତି ଆଗରୁ ଝିଅ ଦେଖିନାହାନ୍ତି। ମୁଁ ଏଣ୍ଟ୍ରି କରିବି ଗୀତ ବାଜିବ।
ଶୂଣୁନୁ?
ହୁଁ।
ଉଁ ଯଉ ଆମ ପ୍ଲସ୍ ଟୁ ଟାଇମରେ ମୁଁ ମୁସଲିମଙ୍କ ସହିତ କଥା ହୁଏ ଜାଣିଛୁ।
ହଁ।
ହୁଁ। ଏଠି ଯୋଉ ପୁରା ପୁରି ଗୋରା ହେଇକି ଯିଏ?
ହଁ।
ତା ସହିତ କଂପାନୀ କଥା ହୁଏ ହେଲା।
ହଁ।
ରାକେଶ ତାକୁ ଇଏ କରୁଥିଲା।
ହଁ ସ ଜାଣିଥିଲି ଏ କଥା।
କିନ୍ତୁ ଦୋଷ ହେଲା ମୋର। ତା ଭାଇ ପଚାରିଲେ ମତେ କହିଲେ ନନ୍ଦୁ
ହଁ ପଚାରିଲେ।
କହିଲେ କି ତା ଭଉଣୀ କିଏ ଅଛନ୍ତି ସେ କଣ ତୋ ସହିତ କଥା ହେବେ ମୁ କହିଲି ହଉ ଠିକ ଅଛି କଥା କରେଇ ଦବ ମୁଁ କଥା ହେଇଯିବି ମୁଁ କଣ କା ଉ କଣ କହିଛି ହେଲା।
ହୁଁ।
ସେଇଠୁ ତାପରେ ସେଠୁ କଥା ହେଲି ହେଲା।
ହୁଁ।
ତାଙ୍କ ଭାଇଙ୍କ ସହିତ ଭାଇଙ୍କ ସହିତ ପରେ ମୁଁ କହିଲି ଭାଇ କହୁନ କଥା କରେଇ ଦଉନ। ଦେଖିଲା ବେଳକୁ ମୁଁ ତାକୁ ଯେତେବେଳେ ପଚାରିଲି ସେ କଲା ମୋର ଭଉଣ କେହି ନାହାନ୍ତି।
ଓ ହେଇ।
ତାପରେ ସେଠୁ ମୁଁ କହିଲି ତାପରେ ଆଙ୍କ କତିକି ଆଇଲି ମୁଁ କଇଲି ସେ କଣ ମନା କରୁଛନ୍ତି ତାଙ୍କ ଭଉଣୀ କେଇ ନାହାନ୍ତି।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
ଏ ଦି ଭାଇ ପ୍ଲାନ୍ ଏମିତି ଚଲଉଚନ୍ତି ଅଲଗା ପ୍ରକାର ସତ କଥା।
ହୁଁ ଆମ କୋଚିଂ ଯୋଉ ମ୍ୟାମ୍ ପଢ଼ଉଥିଲେ ତାଙ୍କ ମ୍ୟାମ୍ ଙ୍କର ଆଉ ତାଙ୍କ ଭାଇଙ୍କର ବହୁତ ଭଲ। ଫ୍ରେଣ୍ଡସିପ୍। ବହୁତ ଭଲ ସମ୍ପର୍କ ସିଏ କଲେଜରେ ଯାଆ କରିବ ତା ଭାଇ ମ୍ୟାମ୍ ଙ୍କୁ ଦେଖିବୁ ସବୁ ସ୍ଟାଟସ ଲଗେଇଥିବେ। ତୋ ଭଉଣୀ ସହିତ ବି ମ୍ୟମ ଙ୍କର ବଢିଆ ସମ୍ପର୍କ ଆଉ।
ହୁଁ ହୁଁ।
ପା କଲେଜ ରେ ଦେଖିଚି ସେ କେମିତି ଆସିକି ତୋ ଭଉଣୀକୁ ବୁଝଉଥିଲେ। ମୁଁ କହିଲି ଭାଇ ଇଏ କଣ ଏମିତି କିଏ କାହାକୁ କଣ ପାଇଁ ବୁଝେଇବ। ମୁଁ ଆସୁଛି ସେ ପୁରା ଡେଇଁ ଡାଇଁ ମାନେ ମୁଁ ବି ଆସି ନମସ୍କାର କଲି ତାଙ୍କୁ ସେଇ ଟାଇମରେ ମତେ ଦି ପଦ କଥା ହେଇ ମତେ ଇଗନୋର କରିବା ଷ୍ଟାର୍ଟ ହଉ ତୁ ଯା। ତୁ ଯା ମୁଁ କିନ୍ତୁ ବୁଲି ବୁଲି ଅନଉଥାଏ ତାକୁ ହଉଛି କଣ ଏଇଠି।
ହୁଁ। ମାନେ ଦି ଭାଇ ପ୍ଲାନ ବହୁତ ଖେଳାଙ୍କାରି।
ସେ ତେବେ ଚଣ୍ଡିଖୋଲ ଛକରେ କ ପାଇଁ ରହୁଛନ୍ତି।
କଣ କେଇ ଜାଣି।
ମୁ କାଇଲୀ କଲେଜ ତ ଏଠୁ ପାଖ ସେ ସିଆଡେ ଯାଇକି ରହୁଛନ୍ତି କଣ ପାଇଁ।
କେଆଣି।
ଉଁ ଭଲ ଏଇଠି ଆଉ ଭଡ଼ା ମିଳନଥିବ ସେଠି ସେ
କିନ୍ତୁ ହଁ ଇଏ କଣ କହନି। ବାହା ପିଆ ମାରିବ ତ ଛୋଟ ଛୁଆଟି। ତାପରେ ଯୋଉ ଆ
ତାଙ୍କ ଘର କୋଉଠି ତାଙ୍କ ରିଅଲ ଗାଁ କୋଉଠି?
ଏଇ ତୁ ତମ ଘର ଯୁଆଡେ।
ଆମ ଘର ଯୁଆଡ଼େ।
ତା ପଛକୁ ଆଉରି ଆମ ଘର ଯୋଉଠି।
ତମ ଘର ଯୋଉଠି।
ଏଠି।
ଓହୋ ଏଇଆଡେ ଆଉ ଭଡା ନେଇକି ରହୁଚନ୍ତି।
କେଆଣି ମୁ ଜାଣିନି। ତା ବୋଉର ଟିକେ ଇଏ ଅଛି ବୁଝିପାରୁଥୁବୁ।
ହୁଁ। ହଉ ହଉ ମୁଁ ଯାଉଛି ଖାଇବି ଖାଇକି ଆସେ ଫୋନ୍ କରିବି।
ଉଁ।